ହ୍ୟାଲୋ।
କଣ କରୁଛ?
ଆଉ ଶୋଇବାକୁ ଆସିଲିଣି ଆଉ ଶୋଇନି।
ହୁଁ ହୁଁ।
ଖାଇଲଣି?
ଖା ହଁ ଖାଇଥିଲି ଟିକେ ସନ୍ଧ୍ୟାବେଳେ ନା ଆଉ ଇଚ୍ଛା ହେଲାନି ଖାଇବା ପାଇଁ ରାତିରେ।
ଆଚ୍ଛା ଟିକେ ନଖ ଉଷୁମ୍ ଗରମ ପାଣି ପିଇଦେଲନି? ହଁ ହଁ ଖାଇ ସାଇଲିଣିି। କଲି ନଖ ଉଷୁମ୍ ଗରମ ପାଣି ପିଇଲନି।
କାହିଁକି କେନ କ ହବ?
ପି ଦେଲେ ଟିକେ ଭଲ ଲାଗିବ ଆଉ। ଆ ମତେ ମୋର ଅଭ୍ୟାସ ତ ସେଇଥିପାଇଁ କହିଦେଲି। ଆଉ ଟିକେ ମତେ ଯଦି ଭଲ ନ ଲାଗିଲା ଟିକେ ମାନେ
ଯଦି କିଛି ପେଟ ପେଟ କିଛି ମାନେ ଲାଟିନ୍ ଫାଟିନ ପ୍ରୋବ୍ଲେମ ହବ କହିବେ କି ନଖ ଉଷୁମ ଗରମ ପାଣି ପିଇଦେଲେ ଠିକ ହେଇଯାଏ।
ହଁ ହଁ ହଁ ହଉ। କେବେ ସେ ସେଇଟା ଚେଷ୍ଟା କରନ୍ତୁ ଭଲ ଲାଗିବ ଦେଖିବ। ଆ ମେଡିସିନ ମେଡିସିନ ଖାଇଦବା ଟା ବହୁତ ସହଜ କି ନ୍ତୁ ଦେଶୀ ଉପରେ ଯଦି କଣ କରିପାରିବି ସେ ଯଦି ସେ ଜିନିଷଟା ଆମ ଯଦି କାମ ଦଉଛି କି ନ କରିବା
ହୁଁ। ଆଉ କଣ ଖାଇଲେ ଆପଣ?
ଆ ରୁଟି ତରକାରୀ କ୍ଷୀର ସେଇ ଆଉ ତାକୁ ତ ପୁରା ହାଲକା ଖାଇବାଲା ଖାଇଲେ
ହଁ ହଁ ହଁ।
ଆଉ ବାହାରକୁୁଆଡ଼େ ଯାଇଥିଲେ କି? କହିଲେ ବାହାରକୁ କୁଆଡ଼େ ଯାଇଥିଲେ ବୁଲାବୁଲି କରିବାକୁ ବୁଲାବୁଲି
ରଜରେ ନା ନା ନର୍ମାଲ ଏମିତି?
ଆଜି ଆଜି ଯାଇଥିଲେ କୁଆଡେ କି?
ଆଜି କୁଆଡେ ବି ଯାଇଏନି ଦିନ ସାରା ଘରେ ଥିଲି। ଖାଇ ପିଇକି ଶୋଇଥିଲି ତାପ କଣ ମନକୁ ଆସିଲା ମୋ ମାଙ୍କ ଶାଢୀ ଟା ଟିକେ ପିନ୍ଧେଇିକି ଫଟୋ ଫଟ ଟିକେ ଉଠେଇଦେଲି।
ଆଚ୍ଛା ଆଚ୍ଛା ତାହଲେ ରଜରେ କଣ କରଛନ୍ତି ରଜରେ ବ ତା କିଛି କୁଆଡେ ଯାଇନାହାନ୍ତି କି?
ପୁରା ବେକାର ହେଇକି ଯାଇଛି ମୋର ପୁରା ବୋରିଙ୍ଗ ପୁରା ତିନ ଦିନ ମୋର ଡ୍ରେସ୍ କିଣା ହେଇ ନଥିଲା ବୋଲି ମୁଁ ପୁରା ରାଗି ଯାଇଥିଲି
ଆଚ୍ଛା ଆଚ୍ଛା କହିଲଲେ ଏତେ ସମସ୍ତଙ୍କ ସାଙ୍ଗେ କଥା ହେଇଛି ସମସ୍ତେ ସେ ଭଲ କରିଛନ୍ତି କି ମନ୍ଦ କରିଛନ୍ତି କହିପାରୁନି କିନ୍ତୁ ସମସ୍ତେ ବହୁତ ଭଲ କରିଛନ୍ତି ଭଲ କରି କି ଏମିତି କହୁଛନ୍ତି
ହଁ
ତମେ ଏକା ମୁଁ ଜାନି ଯେ ସେ କରିନ
ମୁଁ ପୁରା ଡ୍ରେସ ମୋର ହେଇନି ବୋଲି ଆମର ବି ମେନ୍ କଥା ଆମର ଗେ ଜଣେ ବଡ ବାବା ଡେଥ କରିଇଥିଲା ନା ଆମ ଭାଇ ଏରିକାରେ ତାଙ୍କ ବର୍ସିକିଆ ବି ଯାଏନି ନୂଆ ବି ତ ପିନ୍ଧିବା କଥା ନୁହେଁ ଫିର ବି ମୋର ହେଇ ନଥିଲା
ହୁଁ।
ପିନ୍ଧ ନଥିଲେ ଆଉ ଯେହେତୁ ପିନ୍ଧି ନଥିଲି ଆଉ ସେମିତି ଆମ ପାଖରେ ଯୋଉଠି ଗୋଟେ ରଜ ମହୋତ୍ସବ ହୁଏ ମାନେ ଆର ଥର ସେଠି ସେବେଠାରୁ ବନ୍ଦ ହେଇଯାଇଛି ଗଣ୍ଡଗୋଳ ସବୁ ହେଇ କେମିତି ବନ୍ଦ ହେଇଯାଇଛି
ଓ ହ।
ଆଉ ସେଇାରେ ହ ଏରିଆରେ ହ ମାନେଉ ଇ୍ଛା ହେଲାନି ବର୍ଷା ବର୍ଷା ବି ପଳେଇ ଆସିଲା ଡେଲି
ହୁଁ ହୁଁ।
ହ ଆପଣ କେତେ କଣ ଏଞ୍ଜୟ କଲେ ରଜରେ?
ହଁ ହେଇଛି ଗଲା ବୋଲି ଘରେ ଆମର ପିଠାପଣା ନାହିଁ କିନ୍ତୁ ତ ରଜ ଭଲ ହଉ ମାନେ ପାଳନ ଟା ହେଇଛି ଆଉ
ହୁଁ।
ଆଉ ନୂଆ ଆମର ବି ରଜ ଘରେ ପିଠା ନାହିଁ ଆମର ବି ସେ ସେଇ ଦିନରେ ଆମର କିଛି କିଛି ମାନେ ଅସୁବିଧା ଥିଲା ସେ ପୂର୍ବ ଆଗରୁ ତ ସେଇଟା ପାଳନରେ ଅଛନ୍ତି ପିଠାପଡା ନାହିଁ କିଥିପତି ନୂଆ
ହୁଁ ମାନେ ସେଟା କେବେ ବି ନାହିଁ ମାନେ କେବେ ବି ନୁହଁ।
ନାଇ କୋଉ ବର୍ଷ ରଜରେ ହୁଏନି ପିଠାପଣାା କିଛି ହୁଏନି।
ତାହେଲେ ସେଇ ବର୍ଷ ରଜ ମାନେ ଦିନ ବୋଧେ କିଛି ଗୋଟେ ହେଇଛି ଯୋଉଥିପାଇଁ ପର୍ବ ଟା ମାନେ ଏମିତି ଆମ ଆଡେ ମାନେ ଆମ ଆଡେ ତ ନୁହଁ ମୋ ମାମୁର ସାଇଡ ରେ କୁମାର ପୂର୍ଣ୍ଣିମା ଦିନ ଗୋଟେ ଝିଅ ଟାକୁ ମାନେ ସେ ଫୁଲ ଆଣିବାକୁ ଯାଇଥିଲା ପୂଜା କରିବା ପାଇଁ ତାକୁ ବାଘ ମାନେ ବହୁତ ଆଗରୁ ବାଘ ହଉଛି ଖାଇ ଦେଇେଥିଲା ତ ସେଇ ଲାଗି ସେବେଠାରୁ କୁମାର ପୂର୍ଣ୍ଣିମା ବି ବନ୍ଦ ସେପଟେ ସେଇ ଟାଇପ୍ ର କଣ ହେଇଥିବ ବୋଧେ ଆଉ।
ତ ସେ ଆଗୁଆ ନୂଆ ନୂଆ ଆଣିଥିବୁ ଯଦି ସେଇଥିରେ ପିନ୍ଧି ଦେଇଥିବୁ ଟିକେ ଗଳେଇ ଦେଇଥିବୁ। ହଁ ପିନ୍ଧି ଦେଇକି ଟିକେ ସେଥିରି ଯାହାହେଲେ କିଛି ଗୋଟେ ହାଲକା ଫୁଲକା କଣ ଗୋଟେ ଖାଇଦେଇକି ପୁଣି ଖୋଲିକି ଥୋଇ ଦେଇଥାଉ ପୁଣି ରଜ ଦିନ ପିନ୍ଧୁ। ଆରେ ପୁରା ସମ୍ପୂର୍ଣ୍ଣ ନୁଆ ପିନ୍ଧା ଯାଏନି ସେଦିନ।
ପିନ୍ଧା ଯାଏ।
ଓ ଅ ହଁ।
ହୁଁ ବୁଝିଲି।
ସେମତି ଅଛି ଆଗରୁ ସେଇଟା ଆମେ କରି ଯାଉଛୁ ଆଉ।
ହୁଁ। ମତେ ପୁରା ଏତେ ଜୋର ନିଦ ଆସୁଥିଲା ଟିକେ କଥା ହେଇକି ଟିକେ ଭଲ ଲାଗିଲା ମା ଫ୍ରେସ୍ ଲାଗିଲା ମୋ ଆଖି ପୁରା ପୁଡୁଛି।
ଓ ହୋ। ନିଦ ଟା ଦିପହରେ ଶୋଇଥିଲେ ପରା ପୁଣି ନିଦ?
ନା ମୁଁ ଶୁଇ ନଥିଲି ନିଦରେ ମାନେ
ନିଦଟା କମ୍ପ୍ଲିଟ୍ ହେଇନି ଭଲସେ ବୋଧେ ଆଉ।
ନା ମୁଁ ଶୁଇବି ନାହିଁ ଖାଲି ମୋବାଇଲ ଟା ଧରିକି ଟିକେ ବେଡ୍ ଉପରେ ପଡିଥିଲି।
ଓହୋ।
ମୋ ମାଆଙ୍କର ଟିକେ ଗୋଡ ଭାଙ୍ଗି ଯାଇଛି ନା ତ ସବୁ ଖାଇବା ପିଇବା ଟିକେ ଲେଟ୍ ହେଇଯାଉଛି ତ। ଟାଇମ୍ ମିଳୁନି ଶୁଇତେ।
ଏମତି ଗୋଡ କଣ କେମିତି ହେଲା କି?
ସିଏ ଆମର ସମ୍ ହସ୍ପିଟାଲ୍ ମନ୍ଥଲି ଯାଉ ମାନେ ଚେକଅପ୍ ପାଇଁ ତ ସେଇଠି ମାଙ୍କର ଗୋଡ ଇଏହେଇଯାଇଥିଲା ନର୍ମାଲ ଯେମିତି ଚାଲୁ ଚାଲୁ ବେଳେ ବେଳେ ମୋଡି ହେଇଯାଏ ସେମିତି ହେଇଥିଲା। ସିଏ ଆଉ ଏତେ ଧ୍ୟାନ ଦେଇନଥିଲେ ତାପରେ ପୁଣି ସେମ୍ ଗୋଡ ଗୋଟେ ଯୋଉ ଟିବଳ ପାଖରେ ମୋଡି ହେଇ ଯାଇଥିଲା ତାପରେ ପୁଣି ଗୋଟେ କୋଉଠି ମୋଡି ହେଇଥିଲା। ତାପରେ ମା ଏମିତି ମେଡିସିନ୍ ଖାଇକି ମାନେ ବଥା ପାଇଁ ଖାଇ ଦେଇକି ଚୁମ୍ବ ରହିଯାଆନ୍ତି। ତାପରେ ଅ ଅତିରିକ୍ତ ଯେତେବେଳେ ପେନ୍ ହେଲା ଦଶ ଦିନ ପନ୍ଦର ଦିନ ପରେ ତାପରେ ଏକ୍ସରେ କଲା ବେଳୁ ଜଣା ପଲା ଯେ ହାଡ ଟା ମାନୂପ୍ୟାକଚର ହେଇଯାଇଛି।
ଓହୋ।
କିଛି ବି ନାହିଁ ଖାଲି ଖାଲି ନା କୌଣସି ବଡ ମାନେ ସେମ ହେଇଛି ନର୍ମାଲ ଗୋଡ ମୋଡି ହେଇଗଲା ଳୁ ମେନ୍ କଥା ମାନେ ତିରିଶ ବର୍ଷ ରୁ ଅଧିକ ହେଇଗଲା ବେଳୁ ବୋନ୍ ମେରୁ ମାନେ ଷ୍ଟ୍ରଙ୍ଗ ଆଉ ରହୁନି ୱିକ୍ ହେଇଯାଉଛି।
ହୁଁ।
ସେଇ ଲାଗି କୋଉଠି ମାନେ କିଛି ହେଲା ହେଳକୁ ଭାଙ୍ଗି ଭୁଙ୍ଗା ଯାଉଛି।
କେମିକାଲ୍ ଜିନିଷ ସବୁୁ ୟୁଜ୍ କଲେ ନା।
ହଁ।
ମୋ ଦାଦା ମୋ ଦାଦା କି କି ଭୁବନେଶ୍ଵରେ ସେ ରୁହନ୍ତି ସେଠି ଅ କଣ କରୁଥିଲେ। ଉଁ ଏମିତି ତାଜା ଉପରେ ଚଢିଥିଲେ ଘର ଛାତ ଜଣେ ସିଡି ଟା ଧରିଥିଲା ସେ ଫେଲ୍ ହେଇଗଲା ସେ ତାଙ୍କର ଗୋଟେ ଗୋଡ ତ ଅପରେସନ ଅପରେସନ ହେଇକି ତାଙ୍କର ଦିଟା ଲାଗିଛି ଗୋଡରେ ରଡ ଲାଗିଲା। ସେଠ ଅଛନ୍ତୁ ହେଇଯାଇଛି ମାସେ
ସିଏ ପୁଣି ରୋଡ଼। ରହିବ ସେ ପୁଣି ବର୍ଷେ କି ଛଅ ମାସ ପରେ ପୁଣି ସେଇ ଅପ୍ରେସନ ପୁଣି ଆଉ ଗୋଟେ ହବ।
ଆଉ ଗୋଟେ ଅପ୍ରେସନ ହବ ବହୁତ କଷ୍ଟ ଠିକ ସେ ବର୍ଷେ ହେଇନି କଣ ହଉଛି ବାପା ଆଉ ଘର ଲୋକ ବି ସେଇ ବି ଯାଉଛନ୍ତି ସେତେ ଅଛନ୍ତି ଆଉ।
ହୁଁ।
ଛୋଟ ବେଳେ କଣ ଭାଙ୍ଗା ଭୁଙ୍ଗି କରିଦେଲେ ହଁ ତା କିଛି ଗୋଟେ ହେଇ ଯାଉଥିଲା ଜଏଣ୍ଟ ହେଇଯାଏ କିନ୍ତୁ ହେଇଗଲା ପରେ। ଜଏଣ୍ଟ ହବା ଟା ରହୁଛି। ଆଉ ନିହାତି ଛୋଟେଇ ଛୋଟେଇ ଚାଲିବା ମାନେ ଛୋଟେଇ ଛୋଟେଇ ହେଇଯାଉଛି। ହେଇପାରୁନି।
ହୁଁ।
ହଁ। କଁ କରିବା ଆଉ।
ଆମର ପା ଗୋଟେ ଭାଇଙ୍କ ପୁଅ ହେବେ ସେ ଜନ୍ମରୁ ମାନେ ମା ପେ ପେଟରୁ ତାର ଦିଟା ଗୋଡ ଯାଙ୍କ ପାଦ ମିନ୍ସ ଠିଆ ହେଇପାରୁନି ତାର ବି ଅପ୍ରେସନ ହେଇଛି ଦିଟା ଗୋଡ। ସେ ବି ଛୋଟ ପିଲା ନା ତ ତାଙ୍କ କଞ୍ଚା ମାଂସ ଟାକୁ ଯେମିତି ବି କରିଦେଲେ ପୁର ଭଗବ ମାନେ ହେଇ ଯାଇପାରେ ଠିକ୍।
ହଁ।
ହୁଁ।
ଦଶ ବର୍ଷ ଭିତରେ ହେଲେ ଠିକ୍ ଚଳିବ।
ହୁଁ। ଆଉ ଆଜି ଦିନରେ କଣ ଖାଇବା ହେଇଥିଲା।
କଁ କହିଲ।
ମୁଁ କହିଲି ଆଜି ଦିନରେ କଣ ହେଇଥିଲା ଖାଇବା ସବୁ।
ପାଉଁରୁଟି କ୍ଷୀର। ଆଉ ଗୋଟେ ହାଲକା ଫୁଲକା ତରକାରୀ ଟେ ଖାଲି କରିଥିଲି ଆଉ। ଦିନ ବେଳା ସେଇ ଭଜା ଡାଲି ଶାଗ ଏଇରା ତ ସାଧା । ଗୁରୁବାର ଥିଲା ଶାଗ ଟା ନିହାତି। ହବ ଆ ଆଉ ତ ଏବେ ଆମ୍ବ ସିଜିନ ଚାଲିଛି ଆମ୍ବ କାକୁଡି ଲେମ୍ବୁ। ସାଲାଟ ଟିକେ ଏଇରା ଖାଇବା କଥା ଆଉ।
ହୁଁ। ଅହ
ସେମିତି ଖବର ସେମିତି ଯେମିତି ସେମିତି ଆଉ।
ହୁଁ ସମସ୍ତଙ୍କ ସେଇ ଦୁଃଖେ ସୁଖେ ତ ଜୀବନ ଚାଲିଛି ଆଉ।
ଜୀବନ ଚାଲିଛି ଆଉ ହଁ ସୁଖ ହେଇନା ସୁଖ ଆଶୁଚି କିଛି ସମୟ ପରେ ସେଇ ଦ ମାନେ ଦୁଃଖ ନହେଲେ ବି
ହୁଁ।
ଦୁଃଖ କଷ୍ଟ ବିଭିନ୍ନ ଲାଗି ରହିଛି ଆଉ।
ହୁଁ ସେଇ ଦୁଃଖ ଭିତରେ ନିଜେ ଟିକେ ଖୁସି ହବା କଥା ଆଉ କଣ। ନିଜ ମନକୁ ବୁଝେଇ।
କରିକି ଆଗକୁ ଯିବାର ଅଛି ଆଗକୁ ବି ଯାଉଚେ। ଆଜିକା ଦୁନିଆ ହଁ ଭଲ ଅଛି। ବ୍ୟସ୍ତ ବହୁଳ ଦୁନିଆରେ ବ୍ୟସ୍ତତା ସହିତ ଆଗକୁ ବଢିବା ଅଛି ଆଉ।
ହଁ। ସବୁବେଳେ ତ ଟେନସନ ସେଇ ଟେନସନ ଭିତରେ ନିଜର ବି ମାନେ ନିଜକୁ ବି ଟିକେ ଖୁସି ଦବାରେ ଅଛି ନିଜକୁ ବି ଟାଇମ ଦବାରେ ଅଛି।
ନିଜକୁ ତ ଦବା ନିଜକୁ
ଆ ସେଇ କଥାକୁ ସେଇ କଥାକୁ ଭାବି ହେଲେ ଆହୁରି ବେଶୀ ଦୁଃଖ ଲାଗିବ ଟେନସନ ବି ବଢିବ।
ଆ ତ ଯଦି ନାହିଁ ବି କରୁଥିବା ସେଇ ପା ବେଶୀ ଆମ ମାଇଣ୍ଡକୁ ଆସେ।
ହଁ।
ଏମିତି ଏମିତି ହଉଛି। ହଁ।
ହୁଁ ହଉ ପରେ କଥା ହେବା।
ହଉ ଠିକ ଅଛି।